ହାଲୋ।
ଆ ରଞ୍ଜନ ତମେ କଣ ଛିଙ୍କୁଚ ଥଣ୍ଡା ହେଇଚି ନା କଣ?
ନା ଏ ଛୁଙ୍କ ଏଇରେ ଯେମିତି ମାରିକି
ଆଚ୍ଛା ଆଚ୍ଛା। ଛୁଙ୍କ କଣ ରୋଷେଇ ବାସା କରୁଚ?
ହଁ ସେ ମ୍ୟାଗି ଟିକେ କରୁଥିଲି ପା।
ହଁ ଆରେ ବା ଆ ବଢିଆ ଜିନିଷ କରୁଛନ୍ତି ଆଉ କଣ? ମାଗି କଣ କରୁଛନ୍ତି ଆଉ କଣ ସକାଳ ଜଳଖିଆ ମାଗି ହେଇଛି ନା କଣ? ଧିରେ ଧିରେ ଏତେ ଛିଙ୍କନ୍ତୁନି ଥଣ୍ଡା ଧରିଛ ବର୍ଷା ଦିନ ଛିଙ୍କିଲେ ଥଣ୍ଡା ଧରିଜି
ଥଣ୍ଡା ତ ଧରି ସାରିଲାଣି ଧରିବ କଣ।
ଏ ହେ ଏଇ ଯୋଉ ଦୁଇ ଦିନ କାଳ ଯୋଉ ଓଦା ହେଇକି ଆସିଲେ ତା ଫଳରେ ଆପଣଙ୍କୁ ଥଣ୍ଡା ଧରିଛି। ମୁଁ ଭାଇ ଜାଣି ସାରିଛି।
ସେଇଥିରେ ମୁଁ ଟିକେ ଆମ ଦୋକାନ ଯାଇଥିଲି ଥଣ୍ଡା
ଓହୋ ଦୋକାନ ରେ ଥଣ୍ଡା ବି ପିଇ ଦେଇଛନ୍ତି।
ହଁ।
ଆ ଆଉ ଗୋଟେ କାହିଁ କଲନି ଆପଣ ଗୋଟେ ଏ ହେ ଶୁଣନ୍ତୁ ମୁଁ ଏଇନା ଆମ ଦୋ କାନରେ ଅଛି ହେଲା ଏଇଠି ଗୋଟେ ସେମିତି ଗୋଟେ ଷଣ୍ଢଟେ ହେଲା। ଷଣ୍ଢଟେ ରାସ୍ତା ମଝିରେ ଅଛି ଏଇନା ଗୋଟେ ଲୋକଟେ ଏଇନା ତାକୁ ପିଟି ଦେଲା ତା ନାଞ୍ଜରେ।
ହୁ।
ନାଇଁ ସେ ଲୋକଟାର କିଛି ହେଇନି ଉଠିକି ପଳେଇଲା।
ଓହୋ ତାହେଲେ ଟିକେ ନାଁ କୁ ମାଡ଼ ହଇଛି ମାତ୍ର।
ହଁ ଦେଖୁନାହାନ୍ତି ସେ କେମିତି ରାସ୍ତା ଉପରୁ କେମିତି ଉଠୁନି ସିି ରାସ୍ତା ଉପରେ ଚାଲି ଚାଲି ଯାଉଛି। କଣ ଫୁଲ କଣ ଗୋଟେ ଖାଇବା ଜିନିଷ ଫୁଲ ଖୁଆଇବି ଆପଣଙ୍କର ଗ୍ରୋସର ଦୋକାନ ଚାଉଳ ଫାଉଳ କଣ ତାକୁ ଦେବେ ସେ ଖାଇବ ନା ଆଉ।
ଆମେ ଯଉ।
ଆପଣ ଦିଅନ୍ତି କାହିଁ ମତେ ତ ଜଣା ନାହିଁ କେବେ ଆପଣ ଦିଅନ୍ତି ବୋଲି।
ଆମେ ଚାଉଳ ନୁହଁ ଆମେ ଆଳୁ ହେରିକା ଦେଇଦଉ।
ଆଳୁ ହେରୀକା ଦେଇଦିଅନ୍ତି ଯୋଉ ଆଳୁ ପଚି ଯାଇଥିବ ଯୋଉ ଆଳୁ ସଢା ଥିବ ସେଇ ଗୁଡ଼ା ଆପଣ ଦେବେ। ହଁ ହଁ ଆପଣ କେତେ ଭଲ ଆଳୁ ଦିଅନ୍ତି ମୁଁ ଜାଣିନି ଯୋଉ ଗୋଟେ ବେପାର ହଉନ ଥିବ ମାନେ ଅଧିକ ସମୟ ରହିଯାଇଥିବ ସେଇଗୁଡ଼ା ଦେଇଦବ ଗାଈ ଗୁଡାଙ୍କୁ ଖାଇବାକୁ ଯାହା ଫଳ କି ତାଙ୍କ ସ୍ୱାସ୍ଥ୍ୟ ଖରାପ। ହବ ସେମାନେ ପଶୁ ଚିକିତ୍ସାଳୟ କୁ ଯିବେ।
ଟମି ତମେ ଜାଣିନ କିଛି ସେଗୁଡା।
ଜାଣିନ ମାନେ ଆପଣ ଦିଅନ୍ତି ଆଁ? ଚିକେନ ଚକୁଳି ଖାଇଲେ ସାଙ୍ଗକୁ ଡାକନ୍ତିନି ଆପଣ କେମିତିଆ ଲୋକ ମତେ କଣ ଅଛପାର ଅଛି।
ଏ ରୁହ ବା ଛିଙ୍କ
ଆଉ ଟିକେ ଛୁଙ୍କ ମାରିକି ଡାକନ୍ତୁ ହେଲା। ଛୁଙ୍କ ମାରିକି ଡାକନ୍ତୁ ଆଉ ଛିଙ୍କ ଆସିବନି। ଗୋଟା ରୋଷେଇ କରିବା ଜଣା ନାହିଁ ଖାଲି ଛିଙ୍କୁଛନ୍ତି କଣ ନା ମୁଁ ଛୁଙ୍କ ମାରୁଛି। ନାଇଁ ଆଗରୁ କେଇ ଥର ରୋଷେଇ କରିଛନ୍ତି ନା ଏମିତି ମାନେ ୟୁ ଟ୍ୟୁବ ଦେଖିକି ଏବେ ବି ନୂଆ ନୂଆ ଶିଖୁଛନ୍ତି।
ହଁ ଆଉ ଆମେ ବଡ ରୋଷେଇଆ ନା ଆମ ଏବେ ୟୁଟୁବର।
ହୋ ବଡ଼ ରୋଷେଇଆ ଆରେ ବା ଏହା ତ ବଢ଼ିଆ କଥା।
ଖାଲି ଛିଙ୍କ ଟିକେ ହେଇଯା ଏ କଥା ବି କଥା ବି କହି ହଉନି ବା।
ଧୀରେ ଧୀରେ ଏଡେ ଜୋର ସେ ବି ଛିଙ୍କନ୍ତୁନି ଆମର ହଁ ମାନେ ହୃଦକମ୍ପ ହେଇଯାଉଛି ହଁ ଆଉ। କେମିତି କଣ ଅଛନ୍ତି ଆପଣ କହିଲେନି ମାଗି।
ପକେଇଲିି ଏଇନା।
ହଁ ପକାନ୍ତୁ କିଛି ଅସୁବିଧା ନାହିଁ ମାଗି ପକାନ୍ତୁ ମାଗି ଖାଆନ୍ତୁ ସବୁ କରନ୍ତୁ। ଆରେ ଆପଣଙ୍କ କଥା ଶୁଣିକି ମତେ ମାନେ ଯିବାକୁ ଇଚ୍ଛା ହଉଛି ମାଗି ଖାଇବା ପାଇଁ।
ମ୍ୟାଗି ନୁହଁ ଆମେ ଟପ ରେମନ ଖାଉ।
ଆପଣ ଯାହାବି ଖାଆନ୍ତୁ ମତେ ସେଥିରେ କିଛି ଫରକ ପଡୁନି ବୁଝିଲେ। ଆପଣ ଟପ୍ ରେମନେ ଖାଆ ତୁ ଲୋରେମନ ଖାଆନ୍ତୁ ଯାହାବି ଖାଆନ୍ତୁ ସେଥୀରେ କଣ ଅଛି। ଖାଇବା ଦରକାର ଖାଇବା ଟା ଦେହ ପାଇଁ ହିତକର। ହୁଁ କିନ୍ତୁ ଗୋଟେ କଥା ମନେ ରଖନ୍ତୁ କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଆମ ଦେଶୀ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ। ସେ ବିଦେଶୀ ଖାଦ୍ୟ ଖାଇବା ଦ୍ଵାରା ଦେହ କିଛିଟା ଅସୁ ହେଇପାରେ।
ଓହୋ ତାହଲେ କଣ ଚୁଡ଼ା କଦଳୀ ଖାଇବୁ ସକାଳୁ?
ହଁ ଟିକେ ସମୟ ଅପେକ୍ଷା କରନ୍ତୁ ମୁଁ ଟିକେ ବ୍ୟସ୍ତ ଅଛି ଟିକେ ସମୟ ଦେଖ୍ କଣଟା କହିଲେ ଖାଲି ଦସ୍ ହଁ ଦଉଛି। ବାପା ଅଛି ହଁ ଯାଇ
ହେଲୋ।
ହଁ ହଉ ହ୍ୟାଲୋ।
ହୁଁ କୁଆଡ଼େ ପଳେଇଥିଲ?
ହେଲୋ।
ହୁଁ।
ଆରେ ଚିକୁ ବାବୁ ଖରାପ ଭାବିଲେ କି?
ଆଉ।
ହଁ ସରି ସରି ଆପଣ କଣ ଆପଣ ତ ଖିଆ ପିଆରେ ବ୍ୟସ୍ତ ରହୁଛନ୍ତି ଆପ୍ କଣ ଆଉ ଖରାପ ଭାବିଲେ ଆଉ ଆମେ ଆଉ କଣ କରିପାରିବୁ କହୁନାହାନ୍ତି। ଦୋକାନରେ ଅଛୁ ଏଇଭଳିଆ ବ୍ୟସ୍ତ ବିବ୍ରତ ଲୋକ ଆମେ ଆଉ କଣ କରିବା।
ଓହୋ ଦୋକାନ ରେ ଅଛ ତାହେଲେ ନା।
ହଁ ଭାଇ ସେ ଆସିଥିଲୁ ଆମର ଏଇ ଘରକୁ ଟିକେ ଶାଗ ନବା ପାଇଁ। ଆଜି ଟିକେ ଦେଶୀ ଖାଇବାର ଇଚ୍ଛା। ହଁ ଆପଣଙ୍କ ଭଳିଆ ଆମେ କଣ ସେ ଯୋଉ ଟପ୍ ରେମନ ଆମେ କଣ ଏଗୁଡ଼ା ଖାଇପାରିବୁ।
ଆମେ ଏତେ ମ୍ୟାଗି ପ୍ରେମୀ ଆମ ଦୋକାନ ମୁ ଦିଇ ମାଳ ମ୍ୟାଗି ଆଣି ଦେଇଛୀ ବା।
ଲୁଚେଇକିନି।
ଆଁ ହଁ।
ଏକା ଖାଇବେ ବୋଲି।
ଖାଇବୁ?
ମାନେ ଖରାପ ବି ଆପଣଙ୍କୁ ଟିକେ ଲାଗୁନି ଏକା ଖାଇବା ବୋଲି ଆପଣ ପୁଣି ମତେ କହି କହି ଖାଉଛନ୍ତି ଆଉ ମାନେ ସେ ଯୋଉ ରସୁଣ ଛିଙ୍କ ମାରୁ ଛନ୍ତି ଏପଟେ ମୋ ଫୋନ ଉପରୁ ବାସ୍ନା ଟା ମତେ ଆସୁଛି।
ପଳେଇ ଆଉଛି?
ହଁ ବା। ଏଟା କ ଠିକ୍ ହଉଛି ନାଇଁ ନାଇଁ ଏକା ଆପଣ ଖାଉଛନ୍ତି ଏ କା ଆପଣ ଖାଉଛନ୍ତି ଛିଙ୍କ ମୋର ହୁଏନି।
ତାହେଲେ ଆପଣ ଛିଙ୍କ ନାହିଁ ନା।
ନା ନା ଆପଣ ସେପଟେ ମ୍ୟାଗି କରୁଛନ୍ତି ବାସ୍ନାଟା ଏପଟେ ଫୋନ ଭିତରେ ଫଟେଇକି ମୋ କତିକି ଆସିଲାଣି। କିନ୍ତୁ ଆପଣ ଟିକେ କହୁନାହାନ୍ତି କି ଗୋଟେ ଚାମଚ୍ କି ଦି ଚାମଚ ହ୍ଵାଟସଅପ୍ ମାଧ୍ୟମରେ ଫଟ ଉଠେଇକି ପଠେଇଦିଏ।
ହେରା ପଠା ହେଇଯିବ ତମେ ଯଦି ଲୋଭ ଲାଗିବ ମୋ ପେଟ ଫେଟ କାଟିବ ସେଥିପାଇଁ ପଠଉନି।
ଆ ଆଚ୍ଛା ଆଚ୍ଛା।
ରେ ସକାଳୁ ଦାନ୍ତ ଘଷିନି ବା ଦାନ୍ତ ଘଷିନି ଏପର୍ଯ୍ୟନ୍ତ।
ମାନେ ଦାନ୍ତ ନଘସିକି କି ଆଛୁଁ ଆଛୁଁ ଗଲା ହଉଚନ୍ତି ଦାଗ ଦାନ୍ତ ଘସନ୍ତୁ ମାନେ ନିଜେ ପରିଷ୍କାର ରୁହନ୍ତୁ ତାପରେ କଣ ଗଟେ ଖାଇବେ।
ନାଇଁ ନାଇଁ ଆମେ ଆଗେ ଖାଉ ତାପରେ ଦାନ୍ତ ଘସୁ।
ଓହୋ। ଏ ବର୍ଷାର ମାତ୍ରା ମାନେ ପୁରା ଅଧିକରୁୁ ଅଧିକ ବଢି଼ ବଢି଼ ଚାଲିଚି। ବୁଝିଲେ? ହଁ ଯାହା ଫଳରେ କି ଆମକୁ ଟିକେ ଟିକେ ମାନେ ଜରୁଆ ଜରୁଆ ଲାଗିବା ଆରମ୍ଭ ହେଲାଣି କଁ କରିବା ତାହେଲେ?
କଣ ଲାଗିଲାଣି?
ଜରୁଆ ଜରୁଆ।
ମତେ ତ ଜର ହେଇଗଲାଣି। ତମ ଲାଗୁଚି କଣ?
ଆରେ ମୁଁ ଆଉ ଯିବା ଆସିବା ବି କରିପାରିବିନି ମତେ ଲାଗୁଛି ମାନେ ଯୋଉ ଭଳିଆ ଅସୁବିଧା। ଲାଷ୍ଟ କୁ ବଟିକା ଖାଇବାକୁ ପଡ଼ିବ କଲେଯେ କଲେଯେ ଆଗକୁ ଆ ଆମର ପରୀକ୍ଷା ଆସୁଚି ନା।
ର ବେ ଟିକେ ରଇଥା। ରୋହୁନୁ ତୁ। ହ ବା ମ୍ୟାଗି ଟା ବସେଇଛିହା ଗଲେଣି ହେରି ହଁ କ।
ହଁ ମୁଁ ସେଇଆ କହୁଥିଲି ଆଉ ଏମତି ତ ଜରୁଆ ଜରୁଆ ଲାଗୁଚି କଲେଜ କେମତି ଯିବି?
ମୋ ମୋର କେମିତି ଯାଉଚି ଜାନଲୁଣି?
କଣ କରିବା ଆମ ଭାଇ ଅସୁସ୍ଥ ହେଲେ ଆମେ ଯିବା ଆସିବା ବି କରି ପାରୁନୁ। ଆପଣ ଭାଇ ସୁସ୍ଥ ସବଳ ଲୋକ ମଜବୁତିଆ ଲୋକ ଆପଣ ତ ଯିବା ଆସା କରିପାରୁଛନ୍ତି।
କୋଉଠି ଆ ମଜବିତିଆ ଲୋକ?
ଆରେ କୁନୁ କଣ କହୁଚି କନ ସେଇ ଇଅରଫୋନ ସିଏ ମାନେ ୱାନ ପ୍ଲୁସ ର କିନ୍ତୁ ସି ଯୋଉ ଇଅରଫୋନ ଟା ପାଇଚନ୍ତି ସେଟା ଅ
ହଁ ହଁ ମତେ ପଚାରି ଦେଇଥିଲେ ମୁଁ ଆଗରୁ ତମ ଆଗରୁ ମୁଁ ପଚାରି ଦେଇଥିଲି।
ଏବେ ଆଣିଲେ କଣ ହବ ଭାଇ ତ ପଳେଇଲାଣି। ହଁ କ।
କଣ କୋଢିଆ ତମେ ହଉଚ?
ଶୁବିଲାନି କଣ କହିଲେ?
କୋଡିିଆ ହଉଚ?
ହେ ନା ମ ଖୋଡିଆ କଣ ହଉଚି ସେ ଖାଲି ଯିବାକୁ ଆଡେ ସାଡେ ଯିବାକୁ ଖାଲି ପଠଉଚନ୍ତି। ହ ମୋର ସେତିକି ମାନେ ଇଚ୍ଛା ହଉନି ଯିବାକୁ ଆଉ ଯିବି ଆଉ କଁ।
ହୁଁ ହୁଁ ଖାଲି କୋଡ଼ିଆ ଗୁଣ।
ଖିଆ ସରିଲା ମାଗି ଖିଆ ସରିଲା?
ମୁଁ ଗାଁଙ୍କ ଘସୁଚି।
ହା ହା କୋଡିଆ କହିଲେ କେମିତି ହବ ସେମିତି ଦେଖନ୍ତୁ ବର୍ଷା ଦିନ ଜରୁଆ ଜରୁଆ ଲାଗୁଚି ତଥାପି ଘରେ ପଠଉଚନ୍ତି କୁହନ୍ତି ଏଇଟା ଆଣେ ସେଇ ଟା ଆଣେ କହିକି ଆମେ ନଉଚୁ ତା ସତ୍ତ୍ୱ ବି ଯଦି ଆମେ ଖୋଡୁଆ ତାହେଲେ ଭାଇ ଭଲ ଲୋକ କିଏ ଆପଣ ନିଜେ କହୁନାହାନ୍ତି?
ମୁଁ ମୁଁ ହଉଚି ଭଲ ଲୋକ।
ମାନେ ଯିଏ ଘରେ ବସିକି ମାନେ ନିଜେ ପଦାକୁ ଆସିବାର ନାହିଁ ହେଲା ଘରେ ବସିକି ନା ଗି ଦେ ଚାଲିଛି ତ ଆପଣ ଭଲ ଲୋକ ଆମେ କୁଡିଆ ଆମେ ପଦାକୁ ଆସିକି ଶାଗ ଆଗ କିଣା କିିଣି କରିକି ଯାଉଛୁ।
ହଁ ବହେ କାମ କରିଦେବେ ଆଉ।
ଆଉ ବଡ କାମ କଁ ଆମେ ଓଦାମଦା ହେଇକି ବାହାରୁକୁ ଆସୁଚୁ। ଯାଉଛୁ ଆଉ ନିଜେ ଘରେ ଅଛ କିଛି କଥା ନାଇଁ। ମତେ କୋଢିଆ କହିକି ନିଜେ ମ୍ୟାଗି ହାପୁଡୁଚ। ଭଲ ଆଉ କଣ?
ଆଉ।
କଣ ଆଉ ଏଁ କଣ ଆଉ ବା?
ମୁଁ ଖାଇକି ତମୁକୁ ପକେଇବି।
ହଉ ଖାଉଥାଅ। ଏବେ ସିନା ଆପଣ ଏକା ଏକା କରି ଖାଉଛନ୍ତି ମତେ ତ କରି ଆସୁନି। ମୋ ପାଇଁ ଯା ପାନି ଆସିବ କରିବ, ମୁଁ ଖାଇବି, ଆପଣ ଖାଆନ୍ତୁ ଏବେ।
ନାଇଁ କା ଓ ହୋ କାମରେ ଭଲ ଖାଇ ଖାଇବ ନା
ଆଉ।
ହଁ ରିଅଲ ଖାଇବ ଏବେ ବି ରିଅଲ ମାନେ ଅସଲି।
ଆମେ ଅସଲି ଖାଇବୁ ବା ତେମେ ସେମିତି ନକଲି ଖାଉଥାଅ ଆମେ ଅସଲି ଖାଇବୁ।
ଓ ହଁ ଠକି ଦଉଛୁ ଆଉ।
ନାଇଁ ନାଇଁ ଠକିବ କଣ ଆପଣ ଏଇନା ଆମକୁ ଠକିଛନ୍ତି। ହେଲା ପରବର୍ତ୍ତୀ ସମୟରେ ଆମେ ଆପ୍ ଆପଣଙ୍କୁ ଠକିବୁ। ଆପଣ ତ ଆମକୁ କିଛି କହିଲେନି ଡାକିଲେନିବି ଆମେ ଯେତେବେଳେ କହିବୁ ଆପଣ ଆମେ କହିବୁ ଡାକିବୁ କିନ୍ତୁ ଏମିତି ସମୟ ହବ ଆପଣ ଆସିପାରିବେନି।
ହଁ ଦେଖିବା କେତେ ସମୟ ଲାଗୁଛି।
ହ ଦେଖିବାନି ହଉ। ହଉ ହଉ ନାଇଁ ବା କାଲି ଯୋଉ ଚିକେନ ଚକୁଳି କଥା ଭୁଲିଗଲେ ନା କଣ?
ନା ମୁଁ ଚିକେନ ଚକୁଳି ଖାଇନି ବା।
ଆଁ ଖାଇନାହାନ୍ତି କିଏ କହିବ ସେ କଥା ଖାଇଛନ୍ତି ଆମକୁ ଦବାକୁ ପଡିବ ବୋଲି ମିଛ କଥା ଗୁରା କହୁଛନ୍ତି।
ତୋ ଅଲ ପାଖୁକୁ ଯିବା?
ଦୋକାନୀ ବାଲା କଣ କହିବ? ଆପଣ ବା ନିଜେ ଜନ୍ମଜୟ ବାବୁଙ୍କୁ ସିଖ୍ କେଇଥିଲେ ସିଏ ଆସି ମତେ କହୁଛନ୍ତି କି ମତେ ଏମିତି ସିକେଇଥିଲେ ରଞ୍ଜନ ବାବୁ ସିଏ ମତେ କହୁଛନ୍ତି। କଣ ହଁ ହଁ ନାଇଁ ଯଦି ମୁଁ ମିଛ କଥା ମୁଁ ଯଦି ମିଛ କଥା କହୁଚି ମୁଁ ଜନ୍ମେଜୟ ବାବୁଙ୍କୁ ଆଉ ଥରେ କଫରେନ୍ସକୁ ଆଣିବି କଥା ହବା।
ହୁଁ କଥା ହବା ତାଙ୍କୁ ଏଇନା ମୁଁ କଲ କରିଥିଲି। ଫୋନରେ ଯେତବେଳେ ଶୋଇଥାନ୍ତି।
ଏବେ।
ମୁଁ।
ଆଚ୍ଛା ଆଚ୍ଛା। ଶୋଇଛନ୍ତି ନା ନାଇଁ ନାଇଁ ମୁଁ ଭାବିଲି କାଳେ ତାଙ୍କୁ ନେଇକି ଆପଣ ଯିବେ କି କଣ ବଧେ କଲେଜ ଆଜି? ସେଇଥିପାଇଁ ତାଙ୍କୁ ଫୋନ କରୁଛନ୍ତି।
ନାଇଁ କଲେଜ କେମତି ହଁ ମୁଁ ଖାଇବାକୁ ଯାଉଛି ହେଲା।
ଆଚ୍ଛା।
ହଉ ରଖ ଆଉ।
ହଉ ହଉ।